ହ୍ୟାଲୋ ହଁ ଭାଇ କୁହ କଣ?
କଣ କରୁଛ?
ହ ବାହାର ଘରେ ଆସିକି ବସିଛି ଆ।
ଆଚ୍ଛା ପାର୍କ ରେ ବସିଛ।
ହଁ
ଆଜି ଉଠିଲ ସକାଳୁ କେତେଳେ?
ସକାଳୁ ଘଣ୍ଟେ ଦି ଘଣ୍ଟା
କାଲି ରାତିରେ ବର୍ଷା ହେଇଛି?
ବର୍ଷା ହଉଛି ଦିନରେ ହଉଛି ସନ୍ଧ୍ୟାରେ ହଉଛି। ବର୍ଷା ଦିନ ଆସିଲାଣି ତ ବର୍ଷା ହବ ଆଉ ବର୍ଷା ଦିନ ବର୍ଷା ହବନି ଶୀତ ଦିନେ ଶୀତ ହବନି। ଖରା ଦିନେ ଖରା ହଉନି।
ଆଛା ଆମ ଆଡେ କାଲି ରାତି ରୁ ପା ଝରି ଲାଗିଛି ଆଉ।
ଝରି ବର୍ଷା ହଉଛି।
ହଁ ଘରୁ ବାହାରି ହଉନି ବା।
ହ୍ୟାଲୋ।
ହଁ
ହଁ ଭାଇ ଖାଇ ସାରିଲୁଣି ଟିକେ ସକାଳୁ ଆମର ଜଳଖିଆ କରାହେଇଛି। ଆଉ ତମେ ଖାଇ ସରିଲାଣି?
ଆଛା ତମ ଗାଁରେ ଆଉ କଣ କିଛି ପର୍ବପର୍ବାଣୀ ନା ନାହିଁ?
ଉ ଗାଁରେ ଯୋଉ ଶିବ ମନ୍ଦିର
ଆଛା ଆମ ଗାଁରେ ଏବେ ମନ୍ଦିର ପ୍ରତିଷ୍ଟା ହବ।
ତା କହ ହ୍ୟାଲୋ।
ହୁଁ।
ହରି
ହେଲୋ।
ଆଉ ଯୋଉ ଡାଳି କରନ୍ତିନି?
ହଁ।
ସେ ଡ଼ାଳି କାମ ଚାଲିଥିଲା, ଏବେ ଡ଼ାଳି କାମ ସର୍ଲା। ରଙ୍ଗ କାମ
ହଁ।
ପଚିଷ୍ଟା ପାଇଁ କ'ଣ କ'ଣ ସବୁ୍ ଅଛି ପ୍ଲାନିଂ?
କ'ଣ ହେମିତି କିଛି ଯୋଜନା କରନାହା, ସେଇ ଦୋକାନ ଆଉ ଠାକୁରଙ୍କ ପାଖରେ ପ୍ରସାଦ ସେବନ ମାନେ ରନ୍ଧାଯିବ।
ଆଚ୍ଛା
ତିନି ଦିନ୍‌ ରହି, ସେଇ ତିନି ଦିନ୍‌ ଯା------ପୂଜା ଆଉ।
ଆ ଗାଁ ବୁଲି ମାଗଣ ଲଣି।
ହଁ! ସେ ଏଇତ ମାଗଣ କାମ ସରିନି।
ତା'ହେଲେ ଗାଁ ରେ ଯଉ ମନ୍ଦିର ପଚିଷ୍ଟା, କେତେ ଲୋକଙ୍କ ପାଇଁ ପସାଦ ସେବନ
କଣ୍ଟା
ଗାଁ, ରେ ଯଉ ହବ ମନ୍ଦିର ପଚିଷ୍ଟା ଆମର। କେତେ ଲୋକଙ୍କ ପାଇଁ ପସାଦ୍‌ ସେବନ
ହୁଁ
ମାନେ ଦିନ ରାତିରେ ସବୁବଳେ ମାନେ ଅନ ଛ
ଆଚ୍ଛା।
ଉଁ ହୁଁ, ଆ କଳସ ଯାତ୍ରା ହବ ନା ହବନି?
ଆଚ୍ଛା। ଆଉ ସବୁ ମନ୍ଦି---ପ--ଷ୍ଟା ହେଲେ, ସବୁ ଘର ବାହାର୍ ଲୋକ ହିଁ ସବୁ ଆସିବେ ନା?
ହ ଦି ତିନ୍‌ ଯାଙ୍କ ହୁଏ। ସମସ୍ତେ ମାନେ ଗୋଟେ ଖୁସି ମଜା କରନ୍ତି ଆଉ।
ଠାକୁରଙ୍କ ପାଖରେ ଯଜ୍ଞ ମଧ୍ୟ ହୁଏ, ତିନ୍‌ ଦି ଯା
ନିହାତି ବଡ଼ ଯଜ୍ଞ ହିଁ ହୁଏ ନା। ଆଉ ଙ୍କ ମେଲଣ ଫେଲଣ ସେଇ ଟାଇମ୍ ରେ ନାଇଁ କିଛି ହୁଏନି?
ମେଲଣ ବୋଲି ସେମ୍ତି କିଛି ନୁହଁ, ସେ ଯ ଶିବ ଠାକୁରଙ୍କ ଲିଙ୍ଗ ଯଉଟା।
ସେଇଟା ତାକୁ ଗୋଟେ ଗାଡ଼ିର ବଡ ଗାଡ଼ିର ପଛ ଡାଲାରେ ମାନେ ସାଜ୍‌ସଜା କରି ଫୁଲ
ଠାକୁରଙ୍କ ଲିଙ୍ଗ ଟା ବୁଲାଯାଏ, ଗ୍ରାମ ଚାରି ପଟ ଆଙ୍କ ମାନେ, ଭ୍ରମଣ କରାଯାଏ ଆଉ।
ହୁଁ ଆଚ୍ଛା। ଆଉ ବାଦ୍ୟ ଯନ୍ତ୍ର ଆସିକି ଆଉ
କଣ?
ସବୁ ବାଦ୍ୟ ଯନ୍ତ୍ର ହେଇକି ଆସିକି ଆଉ।
ହଁ ବା ସୋଲ ଆଉ ଯୋଉ, ଏପଟ ଯୋଉ, ଆଧୁନିକ ଯୋଉ ଘର ଯୋଉ ଆସୁଛି ମାଇକି ଯୋଉ ବଜଉଛନ୍ତି
ହୁଁ ହୁଁ।
ଏରାଇ ବୁଲା ଯାଏ।
ଆଛା
ଆଉ କୀର୍ତ୍ତନ ମଣ୍ଡଳୀ ଯୋଉ ସଂକୀର୍ତ୍ତନ କୀର୍ତ୍ତନ କରାଯାଉଛି ବିଭିନ୍ନ ଜାଗାର ଲୋକ ମଧ୍ୟ ମାନେ ତିନି ଚାରି ଦଳ କୀର୍ତ୍ତନ ମଣ୍ଡଳୀ ଲୋକ ଆସିଥାନ୍ତି ନିଜ ଗ୍ରାମରେ ଯୋଉମାନେ ବି ଏ କୀର୍ତ୍ତନ କରୁଛନ୍ତି। ସେମାନେ ବି ମଧ୍ୟ କୀର୍ତ୍ତନ କରିଥାନ୍ତି। ଚାରିପଟ ତାଙ୍କ ଭ୍ରମଣ କରାଯାଏ। ଠାକୁରଙ୍କ ଧରିକି ଆଉ
ନିହାତି ନିହାତି।
ଆଉ ତମ ଆଡ଼େ କଣ କେମିତି?
ଆମ ଆଡେ ତ ପାଗ କୋହଲା ଅଛି ଆଉ। କୀରା କଣ କରିହବ ପ୍ରୋଗ୍ରାମ?
ଆଉ ତମ ଆଡ଼େ କଣ କେମିତି ମାନେ ମନ୍ଦିର ପଚିଷ୍ଟା ଟା କରିବ? କଉଛ ପା ଏବେ ତମର ମନ୍ଦିର ପଚିଶଟା ହବ?
ହୁଁ। ଆମର ସବୁ ଅଲ ମାନେ କଣ ସବୁ ଗାଁ ଗାଁ ବ ମାନେ ମାଗଣା କର ସରିଲାଣି ଆଉ ମାନେ ଯାହାର ବି ଯୋଉ କାର୍ଯ୍ୟ ମାନେ କରିବାର ଅଛି ଗାଁ ରେ ଯୋଉ ପିଲାମାନଙ୍କର
ହୁଁ।
ସବୁ କେଉଁମାନେ ପ୍ରଶାସକନ ଅଛନ୍ତି କେଉମାନେ ମାନେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଅଛନ୍ତି କୋଉ ମାନେ ମାନେ ରାତ୍ରିୟ ପ୍ରୋଗ୍ରାମ ପାଇଁ କୋଉମାନେ ବି ମାନେ ପ୍ରୋଗ୍ରାମ ହବ ଯୋଉ ଆମ ମେଲୋଡ଼ି
ମାନେ ନୃତ୍ୟ ଗୀତ ନୃତ୍ୟ ସଙ୍ଗୀତ ମାନେ ସବୁ ଉଁ ଏଇ ଯୋଉ ପ୍ରତିଯୋଗିତା କରାଯାଏ।
ହୁଁ ଆଉ ଭଜନ ସନ୍ଧ୍ୟା ବି ହୁଏ ଆଉ। ସାଇଠରେ ଆମର ମେଲଣ ହୁଏ। ମାନେ ଆଉ ମୀନା ବଜାର ଟାଇପ୍ ର ଯେଉଁ ଛୁଆଙ୍କର ଯେଉଁ ଖେଳଣା ଦୋଳି
ହଁ।
ଗାଁ ଗାଁ ବୁଲିକି ବି ଆମେ ତ ମାଗଣା କରିଦେଇଛୁ ମାନେ ସବୁ ଗାଁ ଲୋକ ବି ଜାଣି ସାରିଲେଣି। ହଁ କି ଆମ ଗାଁ ରେ ଏଠି ଆମର ହବା ମନ୍ଦିର ପ୍ରଚୀଷ୍ଟା କଲେ ବହୁତ ସାରା ଲୋକ ବି ଆସିବାର ଅଛି ଆଉ ତାର ଟେଣ୍ଟ ଫେଣ୍ଟ, ହୁଁ।
ଆଖପାଖର ଯୋଉ ଲୋକ ଗାଁରେ ରହୁଛନ୍ତି ସେମାନେ ତ ନିଶ୍ଚୟ ଆସିବେ। ଠାକୁରଙ୍କ କାମରେ ତ ସବୁ ଲୋକ ଆସିବେ।
ତାପରେ କାର୍ଡ ସବୁ ବି ମାନେ ଦିଆ ସରିଛି ସବୁ ଗାଁ ମାନଙ୍କୁ ପିଲାମାନେ ଆମ ବଡ ଲୋକ ଲୋକ ମାନେ ଯାଇଙ୍କି
ନିମ-ନିମନ୍ତ୍ରଣ ହ ବାହାର ଲୋକଙ୍କୁ ବି ନିମନ୍ତ୍ରଣ କରାଯାଏ ନା କଣ?
ହୁଁ ବାହାର ଲୋକଙ୍କୁ ସବୁ କରାଯାଇଛି। କିଏ ଆସିବେ ମନ୍ଦିର ପ୍ରଚିଷ୍ଟ ପାଇଁ ଆଉ ତାଙ୍କୁ ମାନେ ଡକା ହେଇଛି ପ୍ରସାଦ ସେବନ କରିକି ଯିବା ପାଇଁ। ଆମର ଏଇଟା ତିନି ଦିନ ର ଉତ୍ସବ ରହିବ। ହ
ମାନେ ତିନି ଦିନ ଯାକ ନୃତ୍ୟ ସଙ୍ଗୀତ ସବୁ। ଉଁ ପ୍ରତିଯୋଗିତା କରାଯିବ ନା ଗୋଟେ ଦିନ ସେମିତି ଗୋଟେ ସେପାରେଟ ଗୋଟେ ଦିନ। ସନ୍ଧ୍ୟାରେ ଭଜନ।
ଆଜି ସନ୍ଧ୍ୟାରେ ଭଜନ ସନ୍ଧ୍ୟା କାଲି ସନ୍ଧ୍ୟାରେ ମାନେ। ପିଲା ମାନଙ୍କର ନୃତ୍ୟ।
ଆଚ୍ଛା।
ତା ପର ଦିନ ଗୋଟେ ଅଛି ଆମର ଏ ଯୋଉ ଅନ୍ଧ ମାନଙ୍କର ଯୋଉ ଥାଏ ଆମର।
ଆଛା ହଁ ସେ ଭଜନ ସନ୍ଧ୍ୟା ସେମାନେ ଆସିକି କରିଥାନ୍ତି ଯୋଉ।
ସେମାନଙ୍କ ତାଙ୍କ କାରଣ ତାଙ୍କର ଏ ଯୋଉ ଥାଏ ତାଙ୍କ ଟ୍ୟାଲେଣ୍ଟଟା‌। ଆମେ ମାନେ କେହି ବି ଜାଣିପାରନ୍ତିନି ନା।
ହଁ ସେମାନେ ଆସିକି ତାଙ୍କ ଅଁ ଇଏ ଦେଖାନ୍ତି ଆଉ।
ହୁଁ।
ଆଚ୍ଛା ଆଉ କଣ ମାନେ ସେ ଯୋଉ‌। ଉଁ ଯୋଉ ନୃତ୍ୟହିତ କରନ୍ତି ଯୋଉ ଅଁ। ମନ୍ଦିର ପଚିଷ୍ଟା ଯୋଉ ତିନେ। ସେ ଦିନ ଶେଷ ରାତିରେ ମାନେ ପୁରସ୍କାର ପୁରସ୍କାର ଦିଆଯାଏ ନା ନା ସେମିତି କିଛି କାଲିନା।
ସେମ ଏମିତି ମାନେ ଏମତି ପୁରସ୍କାର ନାହିଁ ସେଟା ଆମର ରଜ ଟାଇମରେ ହୁଏ। ଆମ ପିଲାମାନାନଙ୍କ ପାଇଁ ଦିଆ ହୁଏ ଯୋଉମାନେ ବି ମାନେ ଥିବେ। ସାଙ୍ଗମାନଙ୍କୁ ଦିଆ ହୁଏ‌ ହଁ। ହଁ ବାସ ସେଇଟା ଆମ ରଜ ଟା କଣ ନାଚ ମାନେ ଖୁସି ମଜାରେ ସବୁ ଚାଲେ। ଇଏ କଣ ଟିକେ ଆମ ଭଗବାନ ମାନେ ଠାକୁରଙ୍କ ମନ୍ଦିର ପ୍ରତିଷ୍ଟା ହଉଛି ନା। ତାଙ୍କୁ ସବୁ ଭଗବାନଙ୍କ କାମରେ ସବୁ ଭଜନ ସନ୍ଧ୍ୟା ଭଜନ ସନ୍ଧ୍ୟା ରିକା ହୁଏ ଆଉ।
ଆଉ କଣ କୁହ।
ଆଉ ସବୁ ଗାଁରେ ସବୁ ପିଲାମାନେ ବି ଆସନ୍ତି ବହୁତ ସାରା ଯିଏ ବି ଯାହା ଯୋଉମାନେ ବି ବାହାରିଥାନ୍ତି। ସେମାନେ ସବୁ ଆସନ୍ତି।
ଅଁ ହ ମାନେ ସହଜେରେ ତ। ସେରା ତ ନିଶ୍ଚିନ୍ତ ଏରା ଆସିବାଟା ପଡିବ। ତାଙ୍କର ଗୋଟିଏ ଥର ମନ୍ଦିର ପଚିଶ୍ଟା ଅ ନା।
ହୁଁ ଗାଁରେ ବି ମାନେ ଗାଁରେ ବି ଗାଁରେ ବି ଯେତେ। ପୂଜା ପର୍ବାଣୀ ହବ ଗାଁ ପିଲା ହିଁ ସମସ୍ତେ। ମିଳିମିଶି ରହିବେ କାରଣ କେ ଆମର ମିଳି ମିିଶି ଆ ରହିବାର ମାନେ। ମିଳେ ମିଳିବା କୋଉଠି ଆମର ଏଇ ପୂଜା ପର୍ବାଣୀ ହେଲେ ହିଁ ମାନେ ପିଲାମାନେ।
ହଁ।
ମାନେ ମୁଁ ମିଶନ୍ତି।
ହଁ।
ସେଥିପାଇଁ ସବୁ ଗାଁ ରେ ହିଁ ପୂଜା ପର୍ବାଣୀ ହେବା ଦରକାର। ପୂଜଜା ପର୍ବାଣୀ ଯେ‌ ତେ ମାନେ ଯେତେ ଭଲରେ ହବ ସେତେ ମାନେ ଲୋକ ମିଶିବେ ମାନେ ନିଜ ନିଜ ଗାଁର ଲୋକ। ପୁଅ ପିଲା ମିଶିକି ହିଁ ରହିବେ।
ଆଚ୍ଛା।
ଆଉ କିଛି ବି ମାନେ ସବୁ ଅସୁବିଧା କିଛି ବି ଅସୁବିଧା ହେବାର ଆଉ ହବନି।
ଅଁ ହଁ ଏଇଭଳି ଭାବରେ ମାନେ ମନ୍ଦିର ପଚିଷ୍ଟା ଟା ହୋଇଥାଏ ତମ ଆଡେ ଆଉ।
ହୁଁ ମାନେ ଆଜି ମାନେ ଯଜ୍ଞ ଥାଏ ଲାଷ୍ଟ ଆଉ ତା ମନ୍ଦିର।
ଯଜ୍ଞ ତ ତିନି ଦିନ ଯାକ ତ ଠାକୁରଙ୍କ ନାମ ନିଅନ୍ତି। ଯୋଉ ଯଜ୍ଞ ହୋଇଥାଏ ସେଇଟା ତିନି ଦିନ ଯାକ।
ହୁଁ ନିହାତି।
ଆଚ୍ଛା।
ଆଛା, ଆଉ, ଆଉ ଘରେ କିଏ କିଏ ଅଛି? ଏମ୍ ସବୁ ଆପଣଙ୍କର?
ଅଛନ୍ତି, ବାପା, ମା, ଭାଇ, ଭଉଣୀ। ଚାରି ପାଞ୍ଚ ଜଣ ଅଛୁ।
ଆଚ୍ଛା।
ଅ ହଉ, ରୁହ ଆଉ।
ଅ ହଉ, ମୁଁ ରହୁଛି। ଟିକେ କାମ ଅଛି ଆଉ?
ହଉ